ହ୍ୟାଲୋ, ହ୍ୟାଲୋ।
ହଁ ତୁ ଏବେ କଣ କରୁଥିଲୁ କି?
ଏଇ ବସିଥିଲି, ତମେ କଣ କରୁଥିଲ?
ମୁଁ ଆକ୍ଚୁଆଲି ଏଇନା ତ ଗାଁରେ ଲାଇନ ନାହିଁ ତ ସେଥିପାଇଁ ଏଇନା ପଦାରେ ବସିଛି ଆଉ ଲାଇନ ପାଖ ପାଖାପାଖି ଦି ତିନି ଘଣ୍ଟା ହେଲା କଟିଲାଣି କାହିଁ ଏପଦ ଆସିନି ବର୍ଷା ଜୋରସେ ଉଠେଇଚି। ଆସିନି ତ ଏପର୍ଯ୍ୟନ୍ତ ଆଉ। ଆଉ ତମର ସିଆଡେ ଲାଇନ ଫାଇନ୍ ଅଛି ନା ନାଇଁ?
ହଁ ଆମର ଏପଟେ କାହିଁ ବର୍ଷା ବର୍ଷା ହେଇନି କିଛି ଲାଇନ ଫାଇନ୍ ସବୁ ଅଛି।
ହୁଁ ହୁଁ ନାଇଁ ଆମର ଏପଟେ ପବନ ଯୋରସୋର ହେଲା। ତା ପାଇଁ ଲାଇନ ବି ନାହିଁ ଲାଇନ କହୁଛନ୍ତି ଆଜି ଯଦି ଆସିବ କି ନ ଆସିବ ସନ୍ଦେହ। ଁ
ନା ଆମର ଏପଟେ ଭୁବନେଶ୍ଵର ପଟେ କାଇ ବର୍ଷା ବର୍ଷା କିଛି ହେଇନି ଲାଇନ ଫାଇନ୍ ଅଛି।
ହଁ ସେ ପଟେ ଗାଁ ଇଏ ନା ଟିକେ ଦେଖୁନ ପବନ ହେଲେ ଇଏ ହେଲେ ସବୁ ଲାଇନ ପଳାଏ।
ହଁ ପା। ଆମରତ ଗାଁରେ ଯାହାବି ହବ ମାନେ ସବୁବେଳେ ସର୍ଟ କିନା ଲାଇନଟା କାଟି ଦେଉଚନ୍ତି। ଏମିତି ଅସୁବିଧା ହଉଚି। ତାପରେ ଯାହାର ଇନଭର୍ଟର ଏରିକା ଅଛି ସେମାନେ ଟିକେ ସୁବିଧାରେ ରହୁଚନ୍ତି ଯଦି ଯାହାର ନାହିଁ ସେମାନେ ବହୁତ୍ ହଇରାଣ ହଉଚନ୍ତି ରା ରାତିରେ ଭଲସେ ଶୋଇବି ପାରୁନାହାନ୍ତି ମଶା ଫସା ସବୁ
ପୁଣି ଗରମ ହଉଚି ଯୋଉ ରେଟରେ
ହୁଁ। ଆଉ ମୁଁ କ ମୁଁ କଣ କହୁଥିଲିକି ଆମର ଗୋଟେ ଭୋଜି ପ୍ଲାନିଂ କଲେ କେମିତି ହୁଅନ୍ତା?
ଭୋଜି ଆମ ମାନେ କଁ ଗାଁ ପିଲାନା ଆମ ସ୍କୁଲ୍ ପିଲା?
ହୁଁ ମୁଁ ଭାବୁଥିଲି ଗାଁ ପିଲା କରନ୍ତେ ଏମିତି ତ ପ୍ରତିବର୍ଷ ଆମର ସ୍କୁଲ୍ ପିଲାଙ୍କର ବ୍ୟାଚ୍ ଫିଷ୍ଟ ହୁଏ। ତ ସେଥିପାଇଁ ମୁଁ କହୁଥିଲି ଛୁଆ ପିଲା ଏମିତି କରୁଚନ୍ତି ବ୍ୟାଚ୍ ଫିଷ୍ଟ ସେଟା କରନ୍ତୁ। କିନ୍ତୁ ଆମର ଗାଁ ଛୁଆ ସବୁ ମିଶିକି ଗୋଟେ ଭୋଜି ପ୍ଲାନିଂ କରନ୍ତେ। ଟିକେ ଭଲ ଲାଗନ୍ତା ଛୁଟି ଫୁଟି ଅଛିତ ସେଥିପାଇଁ କହୁଥିଲି।
ହଁ ଭଲ ହୁଅନ୍ତା, ଏଇ ରଜ ଟାଇମରେ ଗଲେ କେମିତି ହୁଅନ୍ତା?
ହଁ, ରଜ ଟାଇମରେତ ସମସ୍ତେ ଯେହେତୁ ଏବେ ଏଟା ଗୋଟେ ଛୁଟି ଦିନ ସମସ୍ତେବି ମାନେ ଏଇନା ଘର କୁ ଆସଚନ୍ତି, ସମସ୍ତେବି ବୋଧେ ଫ୍ରି ଥିବେ ତସେଇଟାବି କଲେ ଭଲ ହୁଅନ୍ତା ମୁଁ ଭାବୁଚି।
ସେଇଆ ରଜ ଟାଇମରେ ସବୁ ଆସିଥିବେ ଗାଁ ପିଲା, ସବୁ ଆସିଥିବେ ଘରକୁ
ଆଉ ନହେଲେ, ହଁ ସେଇଟାବି ରଜ, ମୁଁ ଭାବୁଚି ରଜ ଥିବ ମାନେ ତିନି ଦିନିକି ଚାରି ଦିନି ଆଗରୁ ଯେମିତି ଜୁନ୍ ଦଶ ବେଳକୁ ଆମେ ଭୋଜିଟା କରିଦିଅନ୍ତେ। ଗୋଟେ ଭଲ ବାର ଦେଖିକି କରିଦିଅନ୍ତେ ଆଉ ନା
ନାଇଁ ରବିବାରେନା ବୁଧୁବାରେ ଦେଖିକି ଗୋଟେ ଭଲସେ କରିଦିଅନ୍ତେ।
ହୁଁ, ହୁଁ। ଆଉ ମୁଁ କଣ କହୁଥିଲିକି, ତୁ ମାନେ ଭେଜିଟେରିଆନ୍ ନା ନନ୍ ଭେଜିଟେରିଆନ୍?
ମୁଁ, ଦିଇଟା ଆଁଙ୍କ।
ଓ ହଁ, ତାହେଲେ ଚଳିବ ଦିଟା ଯୋଉଟା କଲେବି
ଯୋଉଟା କଲେବି ଚଳିବ ହଁ, ଯୋଉମାନେ ଭେଜିଟେରିଆନ୍ ଯୋଉମାନେ ନନ୍ ଭେଜ୍ ଖାଉନାହାନ୍ତି ତାଙ୍କ ପାଇଁ ଭେଜିଟେରିଆନ୍ ହବ, ଯୋଉମାନେ ନନ୍ ଭେଜ୍ ଖାଉଚନ୍ତି ତାଙ୍କ ପାଇଁ ନନ୍ ଭେଜ୍ ହବ ଆଉ। ହୁଁ, ଆଉ କଁ କଁ ଆଇଟମ୍ କରିବା ସବୁ?
ହୁଁ, ତାହେଲେ ଦିଟାଙ୍କ ମିିକ୍ସ କରି କରିଦେଲେ ମୁଁ ଭାବୁଚି ଭଲ ହବ ଆଉ।
ହୁଁ। କଁ, କଁ ଆଇଟମ୍ କରିଦେଲେ ଆମେ ସେଇ ଅନୁସାରେ ପଇସା ସବୁ ଆଦାୟ କରିବା।
ଆଇଟମତ, ନର୍ମାଲି ଆମର ଭେଜ୍ ପାଇଁ ଯେମିତି ହୁଏ ଭାତ ହଉକି ଡାଲି ଆଉ ଗୋଟେ ମାନେ ଗୋଟେ ଖଟା ଉପରେ କରନ୍ତି ଜେଲି ଟାଇପର ଗୋଟେ ଖଟା ହୁଏନା ଆମ୍ବ ସିଜିନ୍ ନା, ତଆମେ ହଁ, ଏମିତି ନର୍ମାଲି ଆମର ସବୁ ଖଟା ହୁଏ ନହେଲେ ଆମ୍ବୁଲ ରାଇ ଟାଇପ୍ର ହୁଏ ଆଉ ମୁଁ କହୁଚି ଏଇପାଳି ଟି ଆମ୍ବ ଜେଲି ଖଟାଟା କରନ୍ତେ ଭଲ ଲାଗନ୍ତା, ଆଉ ହୁଁ, ଏବେ ସିଜିନ୍ ତାପରେ ଆମର ଯେହେତୁ ଗାଁ ଏରିଆ ଆମରତ ଆମ୍ବ ଅଡ଼ା ପୁରା ଆଭେଲେବୁଲ୍। ସମସ୍ତଙ୍କ ଘରେ ଘରେବି ଆମ୍ବ, ସପିସେଣ୍ଟ। ଜଣକାର ଭ ପାଖାପାଖି ପାଞ୍ଚ ଛଅ ଗଛ ସମସ୍ତଙ୍କ ବାଡ଼ିରେ ଥିବ। ତ ଆମକୁ କିଣିବାକୁବି କିଛି ପଡ଼ିବନି। ତ ମୁଁ ସେଥିପାଇଁ ଭାବୁଥିଲି ଏଇଟା କରିଦେଲେ ଭଲ ହୁଅନ୍ତା।
ଆଉ ନନ୍ ଭେଜ୍ ରେ କଣ କରିବା, ଚିକେନ୍ ନା ମାଛ ନା କଣ?
ନନ୍ ଭେଜ୍ ଉପରେ ଦେଖ, ଆମ ଫାଷ୍ଟ ହେଲା ଆମ ମାନେ ଚିକେନ଼ ତ ହବ, ତାପରେ ମୁଁ କହୁଥିଲି ଚିଙ୍ଗୁଡ଼ି ଟା ବି କରିଦେଲେ ଟିକେ ଭଲ ହୁଅନ୍ତା। ଟିକେ ସମସ୍ତେ ଇଣ୍ଟ୍ରେଷ୍ଟେଡ୍ ଲାଗନ୍ତା। ଆଉ ଭେଜି ଭେଜ୍ ଉପରେ, ଆମର ପନିର୍ ଟା କରନ୍ତେ ଛତୁଟା ହୁଅନ୍ତା ନର୍ମାଲି। ଆଉ ଯଦି କରିବା, ଗୋଟେ ମିକ୍ସ ଭେଜ କରିଦେଲେ ବି ହବ ଏତିକି ଆଉ।
ସେଇଆ ବା।
ହୁଁ, ତାହେଲେ ଏଇଟା ଆମେ ଗୋଟେ ପ୍ଲାନିଂ କରିକି କୋଉ ଦିନ ତାହେଲେ ଜୁନ୍ ଦଶ ରେ ଫାଇନାଲ୍ କରିବା?
ହଁ, ଏଇ ଦଶରେ ଫାଇନାଲ କରଦେଲେ ଭଲ ହୁଅନ୍ତା ଦଶ ଭିତରେ। ଦଶ ଭିତରେ ବରଂ ବାର ଗୋଟେ ଦେଖିକି ନା ସମସ୍ତେ ଯେମିତି ଥିବେ, ଆମେ ଗୋଟେ କାମ କରିବା ଗ୍ରୁପ୍ ଟେ ଖୋଲିଦେବା ସବୁ ଆମ ଗାଁ ଝିଅ ଯୋଉ ଗ୍ରୁପ୍ ଟେଖୋଲିବା ସାଙ୍ଗ ସବୁ ମତାମତ ନେଇକିନା କରିବା ଆଉ।
ହୁଁ। ନା ତାହେଲେ ଆମେ ସେ ଯୋଉ ଜୁନ୍ ଦଶ ରେ ଯଦି ଫାଇନାଲ୍ ହେଲା, ଫାଷ୍ଟ ରୁ ଗୋଟେ ଗୃପ୍ କିଏ ବନେଇବ? ଜଣେ ହଁ, ତାହେଲେ ତୁ ଗ୍ରୁପ ଟା ବନେଇଦେ ତୋ ପାଖରେ ସମସ୍ତଙ୍କ ନମ୍ବର ଅଛି ତ?
ହଁ, ସମସ୍ତଙ୍କ ନମ୍ବର ଅଛି ଆଉ ଜଣ ଜଣଙ୍କ ନାଇଁ ତମଠୁ ଆଣିବି ଭାରି।
ଓ, ହୁଁ। ଯଦି ଯାହା ନମ୍ବର ନଥିବ ତ ମତେ କହିଲେ ବି ହ୍ୱଡସପ୍ ରେ ମେସେଜ୍ କଲେ ମୁଁ ବି ପଠେଇଦେବି ଆଉ।
ହୁଁ ଆଉ କଣ ଭାବୁଥିଲି ଆମ ଯୋଉମାନେ ବାହା ହେଇ ଯାଉଛନ୍ତି ସବୁ ତାଙ୍କୁ ମିଶେଇବା?
ହୁଁ ଭାବୁଛି ମିଶେଇଲେ ଟିକେ ହୁଁ ଟିକେ ମିଶେଇଲେ ବି ଭଲ ହବ ମୁଁ ଭାବୁଛି ଆଉ ଯଦି ତୋ ପାଖରେ ତାଙ୍କ ନମ୍ବର ବି ଅଛି କଣ୍ଟା କରିଦେ ଆହୁରି ଭଲ ହବ।
ଆଉ ମୁଁ କଣ କହୁଥିଲି କୋଉ ଜାଗା କଣ କେମିତି କଲେ ହୁଅନ୍ତା?
ଏଇ ଆମ ଗାଁରେ ଦେଖୁନୁ ଆମେ ସବୁବେଳେ କର ଜଙ୍ଗଲରେ।
ହୁଁ।
ସେଇଠି କଲେ ଖରା ଦିନ ନା ମସ୍ତ ପବନ ଦୋଉଥିବ। ପୁରା ସକାଳୁ ବାହାରିକି ପଳେଇବା, ବେଶୀ ଲେଟ୍ ହେତ ରହିବନି କାମ ସେଇ ସନ୍ଧ୍ୟାଧେ ପଳେଇ ଆସିବା ମସ୍ତ ପବନ ଦୋଉଥିବ ଛାଇ ରହିଥିବ ସେଠି କଲେ ଭଲ ହବ। ଆଉ କୋଉଠି ଗରମରେ କୋଉଠି କରିବା କହୁନ ଏତେ ଖରାରେ।
ହଁ ହୁଁ।
ନହେଲେ ଅଶୋକ ଝର ଯାଇକି କଲେ କେମି ହୁଅନ୍ତା?
ଅଶୋକ ଝର ସେଟା କୋଉଠି କି ଆମ ଏଇଠୁ କେତେ ଡିଷ୍ଟାନ୍ସ ରହୁଛି?
ଏଇଟା ଆମର ଯୋଉ ହବ ବୋଧେ କେତେ ପନ୍ଦର କି କୋଡିଏ ହବ ସୁୁକିନ୍ଦା ଯୋଉ।
ଉ ହୁ ସେଇଟା ଭଲ ଜେଗା?
ହୁଁ ମସ୍ତ ହେଇଛି ଜାଗା ପାଣି ଅଛି ଝରଣା ଅଛି। ଭୋଜି କରିବା ପାଇଁ ସେଇଠି ଅଛି ସବୁ।
ଓହଁ ତାହେଲେ ହେଇଠି ସବୁ ସୁବିଧା ଅ
ହୁଁ ସବୁ ସୁବିଧା ଅଛି ଘର ବି ଅଛି ଠାକୁର ଅଛନ୍ତି ସବୁ। ଠାକୁର ସେମିତି ଅଛନ୍ତିି କିନ୍ତୁ ନନଭେଜ୍ ଭେଜ୍ବୁ କରିପାରିବ ପିକନିକ୍ ଫିକିକ ସେଇ ସବୁ ଯାଉନାହାନ୍ତି। ନୂଆ ବର୍ଷ ହଉ ସେଇଠି ସବୁ ଯାଉଛନ୍ତି ଭୋଜି କରୋୁଛନ୍ତି ଆସୋକ ଝର ରେ।
ହୁଁ ହୁଁ ଆଉ ତୁ ସେଠୀ କେତେ ଥର ଗଲୁଣି?
ମୁଁ ହଁ ମୁଁ ଜି ତିନିଥର ଯାଇଚି ଭଲ ଜାଗା।
ଉ ହୁଁ ନା ସେଇଠି ତାହେଲେ କରିଦେଲେ ବି ହବ ମୁଁ ଭାବୁଛି ଗୋଟେ ନୂଆ ଜାଗା।
ଉଁ
ତାହେଲେ ମୁଁ ତାଙ୍କୁ କଣ୍ଟାକ୍ଟ କରିକି ସମସ୍ତଙ୍କୁ କହେ ଯଦି ସମସ୍ତେ ତେ ରାଜିହେବେ ତାହେଲେ ସେଇ ହିସାବରେ ଆମେ କରିବା ଆଉ।
ହଁ। ଗୋଟେ ବୋଲର ଫୋଲର କଲେ ସେଇ ସମସ୍ତେ ଖୁନ୍ଦି ସମସ୍ତେ ବସିକି ପଳେଇବା। ଜିନିଷ ପତ୍ର ଗୋଟେ ଡିସ୍କ ପିସ୍ ନେଇଯିବା। ଆରାମସେ ସେଇଠି କାଠ ପାଠ ଅଛି ସେ ଆରାମସେ ରୋଷେଇ କରିବା ଚୁଲା ଫୁଲା।
ଉଁ ହୁଁ।
ହୁଁ।
ଆଉ ଯାହା ଯଦି କିଛି ଜିନିଷ ପତ୍ର ସର୍ଟ ହେଲା ପାଖରେ ମାନେ ସେଇଠି ମାର୍କେଟ ସୁବିଧା ଅଛି ତ?
ହୁଁ ଦୋକାନ ଫୋକାନ ସବୁ ଅଛି।
ଉଁ ହୁଁ। ତାହେଲେ ଭଲ ହବ ମୁଁ ଭାବୁ ଯଦି ଫାସିଲିଟି ସବୁ ଅଛି ତ ସେଇଠି କଲେ ହବ ମାନେ ଯୋଉ ଏରିଆରେ ଟେରି କିଛି ମାନେ ସୁବିଧା ନଥାଏ। ତ ସେଟା ବି ସବୁ ଜିନିଷରେ ଦେଖିବାକୁ ପଡ଼ିବ ଉଁ ହୁଁ।
ହ ପାଣି ଫାଣି ସୁବିଧା ସବୁ ଅଛି ପାଣି ପାଇଁ ଟେନସନ ନାଇଁ କାଠ ପାଇଁ ଟେନସନ ନାଇଁ।
ମାନେ ସେଠି କଣ ଝରଣା ଫରଣା ଅଛି ନା କଣ?
ହୁଁ ଝରଣ ଟା ପୁରା ଉପୁରୁକୁ ଗଲେ ଝରଣା।
ଉଁ ହୁଁ।
ପାହାଡ଼ ଝରଣା ସବୁ ଅଛି।
ମାନେ ସେ ପାଣ୍ଟା ମାନେ ରୋଷେଇ ଫୋଷେଇ ହୁଏ ତ?
ହଁ ହଁ।
ତାହେଲେ ସେୟା ନହେଲେ ଟାର୍ନିଂ କଲେ ବି ହବ।
ସେ ଝରଣା ଟା ପୁରା ଆସୁଛି ନା ଉପୁରୁ ଓପୁରୁ ପୁରା ଆସୁ ସୁଚି ଝରଣା ତ ରୋଷେଇ ବୋଷେଇ ହୁଏ ସବୁ ଏଠି ଗାଧା ଉଧି କରନ୍ତି।
ଉଁ ହୁଁ।
ହୁଁ।
ତାହେଲେ ସେଇଟା ହିଁ ମୁଁ ଭାବୁଛି ସେମାନଙ୍କୁ କହିଦବା ଯଦି ସେମାନେ ଆମ କଥାରେ ରାଜି ହେବା ତାହେଲେ ଆମେ ତାଙ୍କୁ ସେଇଦିନ ସେ ଯୋଉ ଜୁନ ଦଶ ଭିତରେ ଯୋଉ ଫାଇନାଲ ହେଇଛି ତ ସେ ହିସାରେ କହିଦେଇକି ଆମେ ପ୍ଲାନିଂ କରିଦବା ଆଉ ତମ କଣ୍ଟାକ୍ଟରେ ଯଦି ଆଉ କିଏ ଥିବ ତାକୁ ବି କହିଦବା।
ହଁ ସେୟା କଲେ ଭଲ ହବ ସେ ଅନୁସାରେ ପଇସା ଫଇସା ସବୁ ଆଦାୟ କରିଦିଅ କେତେ କଣ ଖର୍ଚ୍ଚ ହବ।
ଉଁ ହୁଁ।
ହୁଁ।
ଆ ସେଇ ଯୋଉ ଦାୟିତ୍ଵଟା ତୁ ତାହେଲେ ନେଇ ଯାଉନୁ ଏଇ ଯୋଉ କ କଣ କେମିତି କରିଆ କଣ।
ହଁ ମୁଁ ନେଇଯାଉଚି ଗ୍ରୁପ ଗୋଟେ ଗ୍ରୁପ ଟେ ଖୋଲିଦେଲେ ସବୁ ମୁଁ କହିଦେବି।
ହୁଁ।
ଆଉ ଜିନିଷ ପତ୍ର ଆଣିଲେ ଆମେ ସେଇଦିନ ଆ ଯୋଉଦିନ କରିବା ଭୋଜି ତା ଆଗରୁ ଆଣିକି ରଖି ଦେଇଥିବା ଏକାଥାରେ କିଛି ଜିନିଷ ଆଉ ମାନେ ଟେନସନ୍ ନଥିବ ଆମର ସବୁ ଏକାଥରେ ଧରିବା ସକାଳୁ ଚାଲିବା।
ହଁ ସେମିତି ବି କଲେ ଭଲ ହବ। କାରଣ ଯିଏ ଜାଣିଥିବ ଟିକିଏ ତାକୁ ମାନେ ଦାୟିତ୍ଵ ଟା ଦେଲେ ହବ ଆଉ ଯଦି ନୂଆ ପିଲା ଯିଏ ଜାଣିିନଥିବ ସି- - ପୁଣି କଲେ ପୁଣି ଏପଟ ସେପଟ ହେଉଛି। ଉଁ ହୁଁ।
ଏଇଆ ଆମେ ଦେଖିଆ ଆମ ଗାଁ ଝିଅ ମାନେ ଯୋଉମାନେ ବାହା ହେଇ ଯାଇଛନ୍ତି ଏବେ ନୂଆ ନୂଆ ତାଙ୍କୁ ଦେ- - ଖେଳ କହିବା ଦେଖି ସେ କରିବେ ନା ନାଇଁ ଆସିବେ ନା ନାଇଁ ରଜ ଭିତରେ ଦସ୍ ଭିତରେ।
ହୁଁ।
ହୁଁ।
ତାହେଲେ ହବ ତାହେଲେ ମୁଁ ବି ଆଙ୍କୁ ସମସ୍ତଙ୍କୁ କହିଦିଏ। ଏମାନେ ଯଦି ତାହେଲେ ରାଜି ହେବେ ସେ ଯୋଉ ଗ୍ରୁପ୍ ଯୋଉ ତୁ ବନେଇଚୁ ସେଇଥିରେ ମୁଁ ତାଙ୍କୁ ଆଡ଼୍ କରିଦେବି। କରସାଇଲା। ତାପରେ ଯୋଉ ପଇସା ପତ୍ର କଥାଟା ହଉ କି ଯା ଯାହା ବି କିଛି ଯାହା ନ୍ୟୁଜ୍ ଆସିଲା ସେ ରିଲେଟେଡ। ତାଙ୍କୁ ସେଇଥିରେ ସେ ଦେଖିବେ। ଆଉ ସେଇ ଅନୁସାରେ ସିଏ ବି ରେଡି ହେବେ ନା ସବୁ ଜିନିଷ ଆଗୁଆ ନ କହିଲେ ସଡନ ତ କିଛି ମାନେ ପ୍ଲାନିଂ ହେଇ ପାରିବନି ଆଉ ତାପରେ ଆଗୁକୁ ଯାହେଲେ ବି ବହୁତ ସାରା ଫେଷ୍ଟିଭାଲ ଅଛି ତ ଲୋକମାନେ ଫୁଣି ସେଟାକୁ ବି ଟାଇମ୍ ଦେବେ ସବୁ ଜିନିଷ ଦେଖିକି ଆମେ କଣ୍ଟାକ୍ଟ କରିକି କହିବା ଆଉ।
ହଁ।
ଓ ହଉ ତାହେଲେ ନହେଲେ ମୁଁ ତାଙ୍କ ସହିତ କଥା ହେଇକି ତତେ କହିବି। ଆଉ ମୁଁ ତାହେଲେ ଏବେ ଟି ହଁ ହଁ ମୁଁ ତାହେଲେ ଟିକିଏ ଏବେ ରଖୁଚି ମୁଁ ଫ୍ରି ହେଇକି ନହେଲେ ଆଉ କେତେବେଳେ କଲ୍ କରିବି ଆଉ।
ହଁ ହଉ ଠିକ୍ ଅଛି।
ଅଁ ହଉ।
ହଁ।